ହାଲୋ ହଁ ମାଡ଼ାମ ନମସ୍କାର।
ହଁ ସାର୍ ନମସ୍କାର କେମିତି ଅଛନ୍ତି? ହ୍ୟାଲୋ।
କଣ କରୁଥିଲେ?
ଏଇ ଖାଇ ପିଇକି ଆସିଲୁ ଶୋଇବାକୁ ଆଉ ଆପଣ?
ଆା ହଁ ମୁଁ ବି ସେୟା ସୋଉଥିଲି ଆଉ।
ମୁଁ କହିଲିି କାଲି ରଜ ଅଛି ଆଉ କଣ? ସବୁ ଆପଣଙ୍କର କାଲିର କାର୍ଯ୍ୟକ୍ରମ କଣ ସବୁ।
କାଲିର କାର୍ଯ୍ୟକ୍ରମ ମା ବନେଇଛନ୍ତି ଘରେ ପୋଡପିଠା ଖିଆ ହବ ସକାଳୁ।
ତାପରେ ନାନୀ ଘର ଇନଭିଟେସନ ଅଛି ଯିବୁ ସେଠିକି। ଭୋଜି ଫତି କିଛି ହବ ଏମିତି ସବୁ ଅଛି ଛୋଟ ବଡ।
ଓହୋ।
ହଁ।
ପୋଡ଼ପିଠା ହେଇଚି?
ଆଜ୍ଞା।
କଣ କେମିତି ବ ବନେଇଲେ ତାକୁ?
ପୋଡପିଠା ମା ବନେଇଲେ ଆଗ ଚ ଚାଉଳ ଚୁନା କରିଦେଲେ।
ଚାଉଳ ଚୁନା ଗୁଡ଼ ଆମର କାଜୁ ଆଉ ଚିନି ଟିକେ ଏମିତି ଦେଇକି ବ ବନେଇଲେ ଆଉ ଆଗେ ସେ ଚାଉଳ ଚୁନା ପାଣି ଦେଇକି ଯଉ ଆମର ଗୁଜୁରାତି ଗୁଣ୍ଡ ଦେଇକି ତାକୁ ଜନ୍ତିି ଦେଲେ
ଆଜ୍ଞା।
ତାପରେ ଗୁଡ ପକେଇଦେଲେ
ଆଜ୍ଞା।
ଗୁଡ ପକେଇ ପାକେଇ ଦେଇକି ଜନ୍ତିି ଦେଇକି ତାକୁ ପିଠା ବସେଇଛନ୍ତି ଆଉ ଆମର ଗାଁ ଷ୍ଟାଇଲ ରେ ଆଉ।
ଗାଁର କଣ ଷ୍ଟାଇଲ?
ଘସି ଫସିି ଦେଇକି ତାକୁ ବସେଇଛନ୍ତି ଉପରେ ଆଉ।
ଓହୋ ମାନେ ତ ଟୋଟାଲି ତଳେ ନିଆଁ ଜଳିବ ଉପରେ ବି ନିଆଁ ଜଳିବ।
ଆଜ୍ଞା।
ପତ୍ର
ହଁ କଦଳୀ ପତ୍ର ଦିଆ ହେଇଛି ତଳେ ଉପରେ ସବୁ ଦିଆ ହେଇ ପ୍ୟାକ୍ କରା ହେଇକି ତାକୁ ପୋଡା ହଉଛି ଆଉ ସେପୁରା ରାତି ସାରା ଏଇଖିନା ପୋଡିବ ସିଝିବ ତା ଭିତରେ ସକାଳୁ ସକାଳୁ ପିଠାଟା ହେଇଯାଇଥିବ।।
ଆପଣ ପୋଡପିଠା ଭଲ ପାଆନ୍ତି?
ଆଉ ମୋ ଫେବରେଟ୍ ବୋଲି ତ ବନେଇଛନ୍ତି ଆଉ ସବୁ ବର୍ଷ ବନାନ୍ତି।
ଆଚ୍ଛା ଆଚ୍ଛା। ଯା ହଉ ଆପଣ ବି ଶିକି ଯାଇଛନ୍ତି ବନେଇବା।
ନାଁ ମୁଁ ଶିକିନି ଦେଖି ଦେଖି ଶିକିଯିବି ଆଉ ମୋ ପାଳି ଯେତେବେଳେ ପଢିବ ମୁଁ ବନେଇବି ଆଉ।
ଆଚ୍ଛା ଆଚ୍ଛା ଆଉ ରାତ୍ରି ଭୋଜନ କଣ ଥିଲା ମାଡାମ?
ରାତି ଆମର ହେଲ୍ ଦି ଫୁଟ୍ ଥିଲା ଆଉ ରୁଟି ଡାଲମା ଆଉ।
ଆଚ୍ଛା ଆଚ୍ଛା ମୁଁ ଶୁଣିଲି ଆପଣଙ୍କର ମୁଁ ଶୁଣିଲି ଆପଣଙ୍କର ଆକ୍ସିଡେଣ୍ଟ କଣ ହେଇଯାଇ ଥିଲା ଗାଡିରୁ?
ଆଜ୍ଞା ଏ ଆଜିକାଲି ଗାଡିତ ଯୋଉ ଚଲଉଛନ୍ତି ରାସ୍ତାରେ।
ଆପଣଙ୍କର ମ୍ୟାଡମ ଡା ଆପଣଙ୍କର ମ୍ୟାଡ ତ ଡ୍ରାଇଭିଂ ଲାଇସେନ୍ସ ଥିବ।
ଆଜ୍ଞା।
ଆଚ୍ଛା ଆପଣ ଉଁ ପଡିଗଲା ପରେ ମେଡିସିନ ପତ୍ର କଣ ଖାଇଥିଲେ ଔଷଧ ପତ୍ର?
ହଁ ମୁଁ ପିସି ଯାଇଥିଲି ମୋର ଆକ୍ଚୁଲି ଲେଫ୍ଟ ସାଇଡ ମାଡ ହେଇଥିଲା।
ହୁଁ।
ସେଠି ଡକ୍ଟରଙ୍କୁ ଦେଖେଇକି ମେଡିସିନ ଧରିକି ଆସିଛି ଖାଇକି ଆଉ।
ଆଚ୍ଛା ଆଚ୍ଛା ଆଉ ଟିକେ ବରଫ ରେଗୁଲାର ଘସନ୍ତୁ।
ଆଜ୍ଞା ସେଟା ଘସା ହଉଛି ଆଉ।
ବରଫ ଟିକେ ଘଷନ୍ତୁ ଶୀଘ୍ର ଉପଶମ ମିଳିବ।
ଆଜ୍ଞା।
ଆଉ ଆଉ କଣ କ କହୁନାହାନ୍ତି ଆଜ୍ଞା।
ରାତିରେ ଆପଣଙ୍କର କଣ ଡିନର୍?
ଆମର ଥିଲା ପନିର ତରକାରୀ ରୁଟି।
ପନିର ତରକାରୀ ମାନେ କଡ଼ାଇ ପନିର?
ହଁ କଡ଼ାଇ ପନିର।
କେମତି କଣ ବନେଇଲେ ଆପଣ ବନେଇଲେ ନା ମିସେସ୍ ବନେଇଲେ?
ନାଇଁ ଘରେ ତ ବନେଇଥିଲେ ଆଉ
ଓ ହୋ।
ହ ମୁଁ ବନେଇନି। ପନିର କାହିଁ ଟିକେ ଟାଣ ଲାଗୁଥିଲା ବୋଧେ ଭଲ ପନିର ନଥିଲା।
ଓହୋ ଆଉ ଗରମ ପାଣିରେ ପକେଇ ନଥିଲେ କି ବାଜି ସାରିଲା ପରେ।
ନାଇଁ ଗରମ ପାଣିରେ ପକେଇଥିଲେ କି ନାଇଁ ମୁଁ ଜାଣିନି। କିନ୍ତୁ ମତେ କାହିଁ ଟିକେ ଟାଣ ଲାଗିଲା ଆଉ।
ଅହୋ। ଆଉ ଆପଣ କଣ କରନ୍ତି?
ନାଇଁ ମୁଁ ମୋର ବିଜନେସ୍ ଅଛି ବଡ଼ ବିଜନେସ୍।
କି ବିଜନେସ୍ ଅଛି?
ମୋର ଏମିତି କବାଡିଆ ବିଜିନେସ ଆଉ।
ଓ ହ।
ହଁ।
କେତେ କଣ କବାଡିଆ ବିଜନେସ କଣ ପାଇଁ ହଁ କବାଡିଆ ବିଜନେସ କଣ ପାଇଁ ଚୁଜ୍ କଲେ?
କବାଡ଼ିଆ ବିଜନେସରେ ଭଲ। ଆପଣ ଦେଖିବେ ଆପଣଙ୍କର କିଣା ଥିବ ଶ୍ ସତୁରୀ ଟଙ୍କା। ପଚାଶ ଟଙ୍କା ଆପଣ ବିକୁଥିବେ ଶହେ ଟଙ୍କା ଆଉ ତାର ମନି ଓରିଏଣ୍ଟେଡ କେତେବେଳେ ଆପୁକ ଆପଣଙ୍କୁ ହବାକୁ ପଡିବନି ଏ ବିଜନେସ। ।
ଆଚ୍ଛା।
ଆପଣ ଯେତେବେଳେ ଚାହିଁବେ ସେତେବେଳେ ମାଲ ଦେଇକିରି ପଇସା ଆଣିପାରିବେ।
ହୁଁ ହୁଁ।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
ଆପଣ ପିଲା ରଖି କାମ କରୁଛନ୍ତି ନା କଣ ନିଜେ ଯାଉଛନ୍ତି?
ନାଇଁ ମ ମୁଁ କରିନି କରିବି ବୋଲି ଭାବୁଛି।
ଓହୋ ଆଜ୍ଞା।
ଖାଲି ପ୍ଲାନିଂ କରୁ କଣ କେମିତି ପ୍ଲାନ୍ ଏକ୍ଜିକ୍ୟୁଟ ହବ ସେଇ ବିଷୟରେ। ସବୁବେଳେ ଚିନ୍ତା କରୁଛି ଆଉ।
ଓହୋ ଆପଣ ଘରେ ଯିଏ ଅଛନ୍ତି ତାଙ୍କୁ ପଚାରି ପାରିବେ।
ଆଉ ବିଜନେସ୍ କହିଲେ ଆମର ଗୋଟେ ଗୋଟ ଫାର୍ମ ଅଛି ଆଉ ମୋର ଲେଣ୍ଡିଙ୍ଗ ବିଜନେସ୍ ବି ଚାଲିଛି।
ଆଚ୍ଛା ଗୋଟ ଫାର୍ମ ଟା କେମିତି କଣ କଲେ?
ଗୋଟ ଫାର୍ମ ଟା କଣ? ସିଏ ବର୍ଷେ ଖଣ୍ଡେ ହେଲାଣି ଆରମ୍ଭ କରିଛୁ।
ଆଜ୍ଞା।
ଆଉ ବହୁତ ପ୍ରଥମେ ଆମେ ତ ଜାଣିପାଇଲୁନି। ପ୍ରଥମେ ବହୁତ ଲସ୍ ବି ହେଇଯାଇଛି ଯାହା ହଉ ଏବେ ସବୁ ଠିକ ଠାକ୍ ଅଛି।
ଆଚ୍ଛା କଣ ଗଭର୍ଣମେଣ୍ଟ ରୁ ଆଣିଥିଲେ ଲୋନ ଫୋନ ଆଣିକି କଲେ ନା
ନାଇଁ ଲୋନ ଫୋନ କିଛି ନାହିଁ ଏମତି ନିଜର ଅଳ୍ପ କିଛି ପୁଞ୍ଜି ଲଗେଇ
ହୁଁ।
ଷ୍ଟାର୍ଟ ହେଇଛି ଆଉ ଚାଲିଛି ଆଉ।
ଆଛା କଣ କେମିତି ପ୍ରଫିଟ ହଉଛି?
ପ୍ରଫିଟ୍?
ହଁ।
ପ୍ରଫିଟ କଣ ମ୍ୟାଡ଼ାମ ହବ ଆମ ଛେଳି ଟିକେ ମାନେ ଅତି ଘରୋଇ ହେଇଗଲେଣି। ମାନେ ଆମ ଛେଳି ଖାଉନ ଖାଉଛନ୍ତି ସବୁ ଅଲଗା ପ୍ରକାର ଖାଦ୍ୟ। ଚୁଡ଼ା ଖାଉଛନ୍ତି ମୁଢି ଖାଉଛନ୍ତି। ସେଥିପାଇଁ ପ୍ରଫିଟ ସଫିଟ ଏତେ ଧରା ଯାଉନି ଆଉ ଘରୋଇ ଘରେ ଲୋକ ଯେମିତି ଖାଉଛନ୍ତି ପିଉଛନ୍ତି ରହୁଛନ୍ତି ସେନ୍ତି ଛେଳି ବି ଆମର ଖାଉଛନ୍ତିି।
ଏମିତି ଗଲେ ଆଉ କେମିତି ହବ କି ଦି ପଇସା ଲଗଉଛନ୍ତି ବୋଲି ବାହାର କରିବାକୁ ପଡିବ ନା।
ହଁ ସେ ଟିକେ ଲୋଭମାୟା ଲୋକଙ୍କର ରହିଯାଉ ତ ଯେ ତାକୁ ନେଇକି ଘର ଖାଇବା ଦଉଛନ୍ତି। ଆଉ ଅଳ୍ପ ଅଛନ୍ତି ବୋଲି ଦଉଛନ୍ତି ଅଧିକା ହେଲେ ତ ଆଉ ଦେଇହେବନ ନା।
ଆଚ୍ଛା।
ଚାଲିଛି ଆଉ ଗୋଟେ ଆଉ ଷ୍ଟାର୍ଟିଂ ରୁ ଆଉ କଣ ଲାଭ ଦେଖିବୁ ଆମେ। ଏ ତ ବଡ ବ୍ୟବସାୟ ମିନିମମ୍ ଦି ବର୍ଷ ତିନି ବର୍ଷ ପରେ ପ୍ରଫିଟ ଗଣାଯାଏ।
ହଁ ହଁ।
ବର୍ଷେ ହେଲା ଖାଲି ହେଇଛି।
ହଁ।
ଦେଖାଯାଉ ଆଗକୁ କଣ ହଉଛି।
ହଁ କେତେଟା ରଖିଛନ୍ତି?
ହଁ ଆମର ତଥାପି ବାର ଛଅ ଅଠରଟା ଖଣ୍ଡେ ଅଛନ୍ତି ଆଉ। ଛୋଟ ବଡ ମିଶିକିରି ଆଉ।
କିଛି ବିକିଲେଣି ନା ଏପର୍ନ୍ତ କିଛି ବିକ
ନାଇଁ ବିକ୍ରି ଅପେକ୍ଷା ଆମର ମରିବା ସଂଖ୍ୟା ଅଧିକ।
ମତେ କୋଉ ଡକ୍ଟର ଘରିକା ଦେଖଉନାହାନ୍ତି ନହେଲେ ଆମର ଯୋଉ ପ୍ରାଣୀ ଚିକିତ୍ସାଳୟ ଅଛି।
ହଁ ସେ ତ ଠିକ୍ କିନ୍ତୁ ପ୍ରଥମେ କଣ ହେଲା ନା ଆମର ଛେଳି ଯୋଉ ଆମେ ଫାର୍ମ ଷ୍ଟାର୍ଟ କଲୁ ସେତେବେଳେ ଛେଳି କିଣା ଟା ଟିକେ ଭୁଲ ହେଲା। ଆମର ଘରେ ଯାଇକିରି କିଣି ଆଣିଲେ ଏମତି। ଛେଳି ଆଡୁ ସାଡୁ ଛେଳି ସେ ସବୁ ଭ୍ୟାକ୍ସିନ ନେଇ ଦେଇ ନଥିଲେ। ଆଉ ତାପରେ ଭ୍ୟାକ୍ସିନ ସେମାନଙ୍କୁ ଦବାକୁ ପଡିଲା। ଉ ଭ୍ୟାକ୍ସିନ କାରଣରୁ ମରିଗଲେ କେତେ ଯୋଉ ଛେଳି ଆସିଛନ୍ତି ଭ୍ୟାକ୍ସିନ ନେଇନାହାନ୍ତି ମାନେ ରୋଗଟା ଆସିଲେ ମରିଗଲେ। ତାଙ୍କ ସବୁ ପିପିଆର ରୋଗ ପ୍ରଥମେ ଆଟାକ୍ କଲା। ପିପିଆର ରୋଗରେ ବୋହୁତ ଛେଳି ମରିଗଲେ। ତାପରେ ଏମିତି ଗୋଟା ଦିଟା ବି ଉଁ ବଡ ଛେଳି ଆମର ଯୋଉଟା ବଡ ବଡ ଛେଳି କିଣା ହେଇଥିଲା। ସେଥିରୁ ବି ଗୋଟା ଦିଇଟା ମରୁଚନ୍ତି।
ଆଜ୍ଞା।
ପ୍ରଥମେ ପ୍ରଥ ମେ ଜାଣି ହେଲାନି କଣ ଅସୁବିଧା କଣ ଏ ସବୁ ଧରି ହେଲାନି।
ଓଁ ହଁ।
ଆଉ ଛେଳି ଗୁଡାଏ କଟିଗଲେ। ଆ ବିକ୍ରି ସେମିତି ବେଶୀ ହେଇନାହାନ୍ତି। ତିନି ଚାରିଟା ବିକ୍ରି ହେଇଚନ୍ତି।
ଉଁ ହୁଁ।
କିନ୍ତୁ ମରିଯାଇଚନ୍ତି ଆଠ ଦଶଟି।
ତାକୁ କଣ କଣ କରୁଚନ୍ତି। ଏଇଖିଣା ଏଇଖିଣା ପୁଣି କଣ କରୁଚନ୍ତି କେମିତି କଣ?
ନାଇଁ ଏଇଖିଣା ଟିକେ ନଲେଜ ହେଇଗଲାଣି।
ହଁ।
ଆଉ ଅସୁବିଧା ସେମତି କିଛି ହୋଉନି ଏବେ ଭ୍ୟାକ୍ସିନ ଫ୍ୟାକ୍ସିନ ସବୁ ଦିଆ ହେଇଯାଇଚି। ଆଉ ଛେଳିଙ୍କର ସେମିତି କିଛି ବି ଅସୁବିଧା ହବନି। ବର୍ଷ କୁ ଦିଥର ଭ୍ୟାକ୍ସିନ ଦବାକୁ ପଡିବ ତାକୁ। ଆଉ ତାଙ୍କର ତିନି ମାସରେ ଚାରି ମାସରେ ଥରେ ତାଙ୍କୁ କୃମି ଓଷଧ ଦବାକୁ ପଡିବ। ଏସବୁ ଯୋଗେଇ ଦେଲେ ତାଙ୍କର ଆଉ କିଛି ପ୍ରୋବଲେମ ନାହିଁ ଆଉ। ଆଉ ଏମିତି ସିଜିନ୍ ରେ ଆଉ ଯୋଉ ରୋଗ ଆସିବ ସିଜନାଲି ରୋଗ ଯୋଉଟା ବର୍ଷା ଦିନେ ଥଣ୍ଡା ହବା। ଆଉ ଖରାଦିନେ ଝାଡା ହବା। ଏସବୁ ଜିନିଷ ବି ଟିକେ ଜଗିବାକୁ ପଡେ ଆଉ ସାଧାରଣ ମେଡି ସିନ ଦେଲେ ଭଲ ହେଇଯାଏ। କିନ୍ତୁ ପି ପିଆର ସିପିଆର ହେଲେ ଟିକେ ଅସୁବିଧା। ଗୋଟପକ୍ସ ପିପିଆର ଏ ସବୁ ରୋଗ ପାଇଁ ଟିକେ ଭ୍ୟାକ୍ସିନ୍ ଆଗରୁ ଦବାକୁ ପଡିବ ନହେଲେ ସିରିଏସ ହେଇଯିବେ ବୋହୁତ
ହୁଁ ହୁଁ। ଯାହା ହୋଉ। ଭଲ ଗୋଟେ ସଂସ୍ଥାରେ ଅଛନ୍ତି ଆପଣ।
ଆଜ୍ଞା। କଣ ହବ? ହାଲୋ।
ଆଜ୍ଞା।
ଆଉ କଣ କୁହନ୍ତୁ ମ୍ୟାଡମ୍।
ନା ମୁଁ ସେଇଆ ଭାବୁଥିଲି ଆଉ କେତେ ଭଲ ସଂସ୍ଥାଟା ଆପଣ ଚଲେଇଚନ୍ତି। ଆଉ କଣ ଭାବିଚନ୍ତି କରିବେ ବୋଲି?
ନାଇଁ ଆଉ କଣ କରିବି ଲ୍ୟାଣ୍ଡିଙ୍ଗ ବିଜନେସ୍ ତ ଚାଲିଚି। ଛୋଟ ମୋଟ ଦିଆ ହୋଉଚି।
ଯେମିତି କି।
ଉଁ ଯେମିତି କିି କୋଡିଏ ହଜାର ଦଶ ହଜାର ତିରିଶ ହଜାର ଏମିତି
ହ
ଆଉ ଗୋଟେ ଜବ ଅଫର ଅଛି। ଦେଖିବା ଜବ ଟା ଅଛି କରିବା ଆଉ।
ଆଚ୍ଛା ଆଚ୍ଛା ଆପଣ ଆଗରୁ କୋଉଠି ଜବ କରୁଥିଲେ ନା
ଆଜ୍ଞା ଆଜ୍ଞା ମୁଁ ଜବ କରିଥିଲି ଆଗରୁ ମିଡିଲିଷ୍ଟରେ ଜବ କରୁଥିଲି।
ଓହୋ ଏବେ ତ ମିଡିଲିଷ୍ଟରେ ପୁରା ଆପଣଙ୍କ ଅବସ୍ଥା।
ଆଚ୍ଛା।
ହଉ ମୋର ଟିକେ କଲ ଆସୁଚି ମୁଁ ଟିକେ ରଖୁଚି।
ହଁ ହଁ।
ଆଜ୍ଞା।